ଓଃ।
ହଁ ସୁଇଟି କଣ କରୁଥିଲ?
ଏଇ ବସିଚି ଆଉ।
ଓହୋ, ଆଉ କଣ ଆଜି ବୁଲାବୁଲି କରିଆ ପାଇଁ କଣ ଯାଇନ ନା କଣ?
ନା ଆଜି ବର୍ଷା ବା ହଉଚି।
ଓହୋ ହୋ।
ହଁ ତମେ କଣ କରୁଚ?
ନାଇଁ ମୁଁ ଏଇଠି ବସିଥିଲି ଆଉ, ଆମ ସବୁ ଛୁଆ ମାନେ ଆସିଚନ୍ତି। ଟିକେ ଏଇ ରଥଯାତ୍ରା ପାଇଁ ଟିକେ ଚିତ୍ର କରୁଥିଲେ ତ ଏ ସବୁ ପେପର୍ ସବୁ କାଟିକି କ୍ରାଫ୍ଟ ତିଆରି କରୁଚନ୍ତି।
ହଉ ବଢିଆ ଆଉ।
ହଁ ମତେ ସବୁ କହୁଥିଲେ ଟିକେ ମତେ ବନେଇ ଦିଅ ଆମୁକୁ ଟିକେ ମୁଁ ଟିକେ ବନାଏ ତ ସେ ମତେ ସେଇଗୁଡା ସବୁ କହୁଥିଲେ କରିଦିଅ। ହଁ କୁହ? ଆଉ କଣ ହୁଁ କୁହ?
ଆଉ ଖିଆପିଆ କଣ ହେଇଚି?
ଖାଇବା ପିଇବା ଏଇ ଯୋଉ ମାର୍କେଟ ରୁ ଆଣିଥିଲି ଯୋଉ ବରା, ପିଆଜି ଆଉ ପକୁଡି, ଏମିତି ସବୁ ଆଳୁ କଷା ଏମିତି ଯୋଉ ମିଳୁନି ସେଇଗୁଡା ସବୁ ଆଣିଥିଲେ। ହଁ ସେଇଟା ଖାଉଥିଲେ ମତେ ଡାକିଲେ ମୁଁ ସେଇଠି ଖାଇଲି ତାପରେ ମତେ କହିଲେ କି ଆଉ ପେପର୍ ଯାକ ଟିକେ କାଟେ ସବୁ କ୍ରାଫ୍ଟ ବନେଇବୁ। ନ୍ୟୁଜ୍ ପେପର୍ ରେ ବି ଆମେ କ୍ରାଫ୍ଟ ତିଆରି କରୁ।
ବଢିଆ ଆଉ।
ହଁ ସେଇଟା, ତାପରେ ଛୁଆ ମାନେ ବି ଅଛନ୍ତି ଆମର ଟ୍ରେନିଂ ବି ଦିଆ ହଉଚି। ହେଲା କି?
ହଁ।
ହଁ। ଟ୍ରେନିଂ ଦିଆ ହଉଚି ମାନେ ଆମର ଯୋଉ ସବୁ ବାଲିଯାତ୍ରା ପାରାଦିପ୍ ହଉ ତିର୍ତ୍ତୋଲ ହଉ କିମ୍ବା କଟକ ବି ଯେଉଠି ବାଲିଯାତ୍ରା ହୁଏ ହଁ ତ ଆମର ବି ଗୋଟେ ଷ୍ଟଲ୍ ପଡେ ମାନେ ଯୋଉଟା କି ମାନେ ଯୋଉ ଜିନିଷ ଗୁଡ଼ାକ ନଷ୍ଟ ହଉଛି ତ ଆମେ ସେଇଥିରେ ତାକୁ ମାନେ ରିସାଇ କିଲ୍ କରିକି ଆମେ ବହୁତ ସୁନ୍ଦର ସୁନ୍ଦର ଜିନିଷ ଘରର ସଜ୍ ସାଜସଜା ପାଇଁ ଆମେ ସେଇଟା ତିଆରି କରୁଛୁ ହେଲା କି?
ହଁ ବୁଝିଲି ବୁଝିଲି, ମୁଁ ବି କରେ ଘରେ ଏମତି ହଁ ମୁଁ କରେ ଏମିତି ଘରେ ଡେକୋରେଟ୍ କରିବା ପାଇଁ।
ହଁ ତମେ କୋଉଥିରେ କର?
ହେଇ ସେମିତି ସବୁ ଯୋଉ ଫୋପଡ଼ା ଜିନିଷ ଗୁଡ଼ା ସେଇଆକୁ ୟୁଜ୍ କରିକି କରେ ଆଉ।
ହଁଉନି ଆଉ ତାପରେ ବହୁତ ଜଣ ବି କରୁଛନ୍ତି ଯୋଉ ବଟଲ୍ ଯୋଉ କୋଲ୍ଡଡ୍ରିଙ୍କ୍ସର ଯୋଉ ବଟଲ୍ ଗୁଡ଼ା ଫୋପଡା ହଉଛି। ହଁ ସେଇଥିରେ ବି ତାକୁ କରିକି ସବୁ କରୁଛନ୍ତି, ମୁଁ ଆଉ ଗୋଟେ ବଢିଆ ଜିନିଷ କରି ଚି ଜାଣିଛ, ନାଁ ଯୋଉ ଆମର ଯୋଉ ଏକ୍ସ୍ରେ ହୁଏ ହେଲା ଚେଷ୍ଟ ଚେ ଏକ୍ସ୍ରେ ହଉ କିମ୍ବା ଯୋଉ ଏକ୍ସ୍ରେ ସବୁ ହୁଏ ହେଟା ସେଇଟା ଟିକେ ପୁରା ହାର୍ଡ ଥାଏ ହେଲା, ତା କୁ ମୁଁ ମାନେ କତୁରୀ ସାହାଯ୍ୟରେ ତାକୁ ପୁରା ସରୁ ସରୁ ଲାଇନ୍ କାଟେ ହେଲା। ଯେମିତି ଷ୍ଟିକ୍ ଭଳିଆ ବାହାରିବ, ହେଲା ତା କୁ ତାପରେ କଣ କରେ ମାନେ ତାକୁ ଭଲସେ ଗୁଡେଇ ଦିଏ ଏମିତି ଗୁଡେଇ ଦିଏ ଗୁଡେଇଲା ପରେ ହେଲା ତାକୁ ଗୁଡେଇଲା ପରେ ସେ ଏମିତି ଗଛ ଭଳିଆ ହେଇଯିବ। ହେଲା, ତାକୁ କଣ କରି ବାନ୍ଧି ଦିଏ କିମ୍ବା ଅଠାରେ ପେଷ୍ଟ କରିଦେ ବାନ୍ଧିଲେ ରହିବ ଅଠା ଧରେନି। କାରଣ ସେ ଫିଟିଯିବ। ତ ଗଛ ଭଳିଆ ଯେମିତି କିି ଯେମିତି ଏକ୍ସମାସ୍ଟ୍ରି ଭଳିଆ ସିଏ ବାହାରିବ ହେଲା। ତ ହେଇଯିବ। ତା ଭିତରେ ଯୋଉ ଥର୍ମୋକୋଲ୍ ଆସୁଛି ଥର୍ମୋକୋଲ୍ ବଲ୍ ଗୁଡାକ ମାନେ ତା ଭିତରେ ଏମିତି ସବୁ କଲରିଙ୍ଗ୍ ବଲ୍ ହଉ କିମ୍ବା କେବଳ ହ୍ୱାଇଟ୍ କଲର ବଲ୍ ହଉ ସେଇଗୁଡ଼ାକ ମୁଁ କଣ କରେ ତା ଦେହରେ ଗୁନ୍ଥି ଦିଏ, ସିଏ ପୁରା ଆଉ ତମେ ଚାହିଁଲେ ବି ତା ଭି ତରେ ମାନେ କିଛି କିଛି ଯୋଉ ଷ୍ଟାର ହେରିକା ସବୁ କଟିଂ କରିକି ତା ଦେହରେ ବି ପେଷ୍ଟ କରିବ ହଁ। ସେଗୁଡ଼ା ସବୁ, ତାପରେ ସିଏ ବି ବହୁତ ଦିନ୍ ପର୍ଯ୍ୟନ୍ତ ନଷ୍ଟ ହିଁ ହବନି। କିଛି ହବନି ତମେ ଦେଖିବ ସେ ନିହାତି ଆଠ ନଅ ବର୍ଷ ହେଲାଣି ବି ରହିବ। କିଛି ହବନି କାରଣ ସିଏ ତ ପୁରା ହାର୍ଡ ଥାଏ ନା ସେତ ପ୍ଲାଷ୍ଟିକ ଭଳିଆ ଏକ୍ସ୍ରେର ଯୋଉ କପି ଗୁଡ଼ାକ। କିଛି ହୁଏନି, ହଁ ସେଇଟା ତାପରେ ଆଉ କହୁନ ତମେ କୋଉଥିରେ ବନାଅ?
ମୁଁ କରିଥିଲି ଏଇ ଯୋଉ ଆଇସ୍କ୍ରିମର ଯୋଉ
ହଁ ହଁ ହଁ ଆଇସ୍କ୍ରିମ୍
ହଁ ସେଇଥିରେ ଗୋଟେ ବନେଇଥିଲି ହାପି ହୋମ୍ ଏଇ ଟାଇପର ଗୋଟେ ବନେଇ ଥିଲି ଏତେ କାନ୍ଥରେ ଟଙ୍ଗେଇଥିଲି।
ହଁ ହଁ ହଁ ସେଇଗୁଡ଼ାକ ବି ତାପରେ ଆଉ ବି ଯୋଉ ବଢିଆ ଜିନିଷ ଅ ଛି, ଅଛି କଣ କହିଲ ଆମର ପିଲାମାନଙ୍କୁ ମୁଁ ନିଜେ ବି ଟ୍ରେନିଂ ଦଉଛି ହେଲା କି। ଯୋଉ ଆମର ଯୋଉ ରହୁନି ନଡ଼ିଆ କତା?
ହଁ
ସେଇଥିରେ ହଁ ନଡିଆ କତାରେ ହାତୀ ଘୋଡା ବି ମୁଁ ବନଉଚୁ। ହେଲା ହଁ ହାତୀ ଘୋଡା ନଡିଆ କତା ତ ଏମିତିରେ ଗାଁ ଗାଁ ମାନେ ଗାଁ ଗାଉଁଲି ରେ ମିଳିଯିବ ତମେ ଯେତେ ବି ଖୋଜିବ ବସ୍ତା ବସ୍ତା ହଁ।
କିନ୍ତୁ ତାକୁ ବନେଇବା ମାନେ ତାକୁ ସେପ ଦବା ଟିକେ କଷ୍ଟ ନା।
ହଁ କଷ୍ଟ ତମେ ଚାହିଁଲେ ଶିଖିଗଲେ ଆଉ କିଛି କଷ୍ଟ ଲାଗିବନି। ସବୁ ଜିନିଷ ପ୍ରତ୍ୟେକ ଜିନିଷ ହଁ। ତ ସେ ଯୋଉ ଆମେ କଣ କରୁଛୁ ତାକୁ ଫାଷ୍ଟ ଭିଜେଇ ଦଉଛୁ ହେଲା। ଦୁଇ ତିନି ଦିନ ଭିଜି ଗଲା ପାଣି ରେ ଭିଜିଲା ପରେ ଟିକେ କତା ଟା ନରମ ହେଇଗଲା। ତାକୁ ଯୋଉ ହାତୁଡି ସାହାଯ୍ୟରେ ହଉ କିମ୍ବା ମେସିନ ବି ଯୋଉଠି ବଡ ବଡ ଅନୁଷ୍ଠାନ ଯୋଉମାନେ ମାନେମାନେ ପୁରା କରୁଛନ୍ତି ସ ବିଜନେସ ଆକାରେ। ତ ସେମାନେ ମେସିନ ରଖିଛନ୍ତି। ତ ଆମେ କଣ କରୁଛୁ ହାତ ହାତୁଡି ସାହାଯ୍ୟରେ ତାକୁ ବାଡେଇକି ସେ ପୁରା ମାନେ ନରମ କରିଦଉଛୁ କତାଟାକୁ ତାପରେ ତାକୁ ଦୁଇଁକି। ତାପରେ ହାତୀ ସେପ ହାତୀ ଘୋଡା ତାପରେ କଇଁଚ ଏମ ସବୁ ପ୍ରକାର ବିଭିନ୍ନ ପଶୁ ପକ୍ଷୀ ସେଗୁଡା କରୁଛୁ। ହଁ ତାପରେ ଯୋଉ ସେଲ ଯୋଉ ନଡିଆ ର ଯୋଉ କଣ କହୁଛନ୍ତି କହିଲ। ସଡେଇଟା ହେଲା।
ହଁ।
ନଡିଆ ସଡେଇରେ ସେଥିରେ ଆମେ ଗଛ ବି ବନଉଛୁ। ଫାଙ୍କା ଅଡ଼ିଓ।
ହଁ।
ହଁ ତମେ ଆସିବ ଆମ ମାନେ। ଘର ବାଲକୋନି ସେଗୁଡାକ ସବୁ ଆମେ ପୁରା ସେଇ ସବୁ ମାନେ ଆର୍ଟ ଆଣ୍ଡ କ୍ରାଫ୍ଟ ଉ ପରେ ପିଲାମାନଙ୍କୁ କାରଣ ବସିଛନ୍ତି ନା ବହୁତ ପିଲା ବେକାରରେ ତ ଏଇ ସବୁ ଜିନି କରିକି ନି ନିଜେ ଚାହିଁଲେ ବିକ୍ରି କରିପାରିବେ। ତାପରେ ନିଜକୁ ବି ଆତ୍ମ ନିିର୍ଭରଶୀଳ କରିପାରିବେ ହେଲା କି।
ହ ହଉ ମୁଁ କେବେ ଗଲେ ମୁଁ ଶି ମୁଁ ବି ଶିଖିବି ଆଉ।
ହଁ ହଁ ତମେ ଆସିବ ଦେଖିବ ମାନେ କଣ କହିଲ ଆର୍ଟିଫିସିଆଲ ଟ୍ରି ଯେମିତି ଆମେ ବ ନଉଛୁ କେମିତି କହିଲ ମାନେ ଯୋଉ ସଡେଇ। କି ଆମେ ଧର ଭାଙ୍ଗିଦେଲୁ ହେଲା। ତାକୁ ଛୋଟ ଛୋଟ ଟୁକୁଡା କରିଦେଲୁ ହେଲା ତାପରେ କି କିଛି କାଠି ଗଛର ଦେଖିବ ଯୋଉ ଗଛ ମରି ଯାଇଥିବ ଛୋଟ ଛୋଟ ଗଛ। ସେ କେନା ଏମିତି ବାହାରିଥିବ। କେନାକୁ ତମେ ଏକାଠି କରି ଆଗ ଉଲରେ ତାକୁ ବାନ୍ଧିଦବ ହେଲା ତାଉ ପରେ କଣ କରିବ ଯୋଉ ସଡେଇ ର ଯୋଉ ଟୁକୁଡା ଥିବ ତା ଉପ ପରେ ତମେ ତ ଭଲ ସେ ବାଲି କାଗଜରେ ସଢେଇ ଟାକୁ ଘଷି ଦେଇଥିବ ନା ସେ ପୁରା ପରିଷ୍କାର ମାନେ ଥିବ ଯେମିତି ଖଦଡା ଖଦଡା ନଥିବ ହେଲା।
ପୁରା ପ୍ଲେନ୍ ହେଇଯାଇଥିବ।
ହଁ ପୁରା ପ୍ଲେନ୍ ହେଇଯାଇଥିବ ତ ତା ଉପରେ ତମେ କଣ କରିବ ଯୋଉ। ଫେବିକଲ ଅଠା ଲଗେଇ ଦବ ଆଉ ଗ୍ରୀନ୍ କଲର ମାନେ। ପୁରା ସବୁଜ କଲର ଉଲ ଆଣିବ ହେଲା ତାକୁ ପୁରା ଚୁନ୍ ଚୁ ଚୁନ୍ କରି କତୁରୀରେ କାଟିବ।
ଫାଙ୍କା ଅଡ଼ିଓ।
କାଟିକି ତମେ ସେଇ ଅଠା ଗୁଡାକ ସେ ଯୋଉ ସଡେଇର ଟୁକୁଡା ଖଣ୍ଡ ଖଣ୍ଡ ଟୁ କୁକୁଡ଼ା ଉପରେ ତମେ ଅଠା ଲଗେଇ ଅଠାର ତ ଲଗେଇ ଦେଇେଇଥିବ ଆକୁ ପକେଇଦବ ହେଲା ସିଏ ପୁରା ହେଇଗଲା ଗ୍ରୀନ୍ ଗ୍ରୀନ୍ ହଁ ହଁ ଅଠା ଟା ତମେ ସଡେଇ ଶୁଣ ସଡେଇ ଟାକୁ ଏମିତି ଛେଚିଦେଲ ଗୋଟେ ହୋମ ଦ ଧସ୍ତା ହଉ କିମ୍ବା ପୁଆ ଶିଳ ପୁଆ ହଉ ତମେ ଛେଚିଦେଲ କି ହାତ ହାତୁଡି ରେ ପିଟି ଦେଲ ସି କଣ ଛୋଟ ଛୋଟ ଟୁକୁଡା ହେଇଗଲା ତ ତା ଉପରେ ତମେ ଲଗେଇଦବ ଅଠା ଅଠା ଲଗେଇକି ଏ ଗ୍ରୀନ୍ କଲର ର ନୀଳ କଲର ଉଲ ଗୁଡା ଲଗେଇଦେଲ ସି କଣ ଦେଖାଯିବ ଦୂରରୁ ଗ୍ରୀନ୍ ଗ୍ରୀନ୍ ଗଛ ଭଲିଆ ତ ଯୋଉ ଶୁଖିଲା କାଠ ଆଣିଥିବ ଯୋଉ ଯୋଉ ଆଣିଥିବ ଗଛର ମରି ଯାଇଥିବ ଯୋଉ ଯୋଉ ସବୁ ତ ତା ଉପରେ ଅଠାରେ ଏମିତି ମାନେ ଗୋଟେ ଗୋଟେ ଗୋଟେ ଗୋଟେ ଲଗେଇଦେଲ ସିଏ ପୁରା ଗଛ ସେପ ହେଇଯିବ ହେଲା
ଓହୋ
ହଁ ସେଇଟା ବନେଇବ ଆଉ ତମେ ତ ଯୋଉ ଘରକୁ ଆସୁଥିବ ଏମିତିରେ ସଉଦା ଆସିଲେ ତ ତ କାଟୁନ ଆସୁଛି ନା କାଟୁନ ଆସୁଛି ତାପରେ ଯୋଉ ଫ୍ରିଜ ଫ୍ରିଜ ଯୋଉ ଆସୁଛି ଯୋଉ କୌଣସି ଜିନିଷ ବି ଆସୁ ଆସୁଛି ଯୋଉ ଥର୍ମ କଲର ସବୁ ଗୁଡାକ ମିଳୁଛି
ହଁ ହଁ
ହଁ ତମେ ତାକୁ କଟର ସାହାଯ୍ୟରେ ବି କାଟି କି ଆରାମ ସେେ ସେଇଥିରେ ମାନେ ଗଛ ବନେଇବ ସେ ଯୋଉ ଅ କରୁଛନ୍ତି କ୍ଷେତ ଆମେ ଯୋଉ ଯେମିତି ପ୍ରୋଜେକ୍ଟ କରୁଛନ୍ତି ଛୁଆ ମାନେ ନେଇକି ଯାଉଛନ୍ତି ଯୋଉ ମନେକର ଫାର୍ମିଂ ଗୋଟେ କରୁଛନ୍ତି ସେଇଠି ତମେ ବନେଇ ପାରିବ ସବୁର ଶୋ ମାନେ ସୋଲ ଗୁଡାକ କା କାଟିକି ସେ କାଟିକି ତାକୁ କଟରେ ତମେ ସବୁ ବିଭିନ୍ନ ପ୍ରକାର ସେପ ଦେଇକି ମନେକର ମନେକର କ୍ଷେତ କଲ କ୍ଷେତ ଗୋଟେ କଲ ସେଇଠି ଗୋଟେ ମାନେ ଏମିତି ଦବ ଗୋଟେ କଖାରୁ ଗୋଟେ ଥୋଇଥିବ ଗୋଟେ କଲରା ଏମିତି ହେଇଥିବ ସବୁ ଗଛ ଏଇଠି ଲଗେଇଲ ଏଇଟା ଗଛ କଲ ତାପରେ ତମେ ହଁ ସେଇଠି କଲ ତାପରେ ସେଇଠି ଥର ଗୋଟେ କରିଥିବ ଏମିତି ଆମର ଯେମିତି ରେନ ୱାଟର ହାରଭେଷ୍ଟିଂ କଲା ଭଳିଆ ଯେମିତି ସବୁ ସୋଲୋ କାଟିକି ତାକୁ ବି ଗୋଟେ କରିଥିବ କେମିତି ଆମେ ସେଇ ସେଇ ଜାଗାରେ ସବୁ ସୁନ୍ଦର ସୁନ୍ଦର ପିଲା ମାନେ ଶିଖିବା ପାଇଁ ଜିନ ହଁ ସ୍ଲ ପ୍ରଜେକ୍ଟ ଆମେ ମନେକର ଖାଇ ଯେମିତି କି ପରିବା ଚୋପା ଗୁଡାକ ନ ଫୋପାଡିକି ଗୋଟେ ଖାଲ ଭିତରେ ରଖିକି ମାନେ ଜୈବିକ ଖତ ଯେମିତି କି ଆମେ ଇଏ କରୁଛେ ରାସାୟନିକ ସାର କୁ ମାନେ ଆଭଡ କରିକି ଆମେ ଏଇ ସାର ଟା କେମିତି ଦବା ସେଇ ସବୁ ଜିନିଷ ଶିଖିବେ ନା ସେଇଥିରେ ହେଲା ତାପରେ ଗଛରେ ମୁଁ ଗୋଟେ ସୁନ୍ଦର ଗଛ କରିଥିଲି ଆଉ ତା ଭିତରେ ମାନେ ପୁରା ଛୋଟ ଗଛ ଭିତରେ ଗୋଟେ ଛୋଟ ସୁନ୍ଦର ଜିନିଷଟା ହେଇଥିଲା ଚଢେଇ ବସାଟେ କରିଥିଲି ହେଲା
ହୁଁ
ଚଢେଇ ମାନେ ବାଇ ଚଢେଇକି ଦିଟା ଝୁଲେଇଥିଲି ସେଇଥିରେ ହେଲା ମାନେ କେମିତି ଯୋଉ ଆମର ଯୋଉ ନଡିଆ କତା କୁ ଭଲ ସେ ଦୁଇଁକିରି ମାନେ କିଛି ବି ତା ଦେହରେ ନଥିଲା ଭଲ ପରିଷ୍କାର କରିକି ତାକୁ କଣ କଲି ମାନେ ଚଢେଇ ବସା ଭଳିଆ ତାକୁ ଗୁରେଇଲି ହେଲା ଗୁରେଇକି ସେ ଗଛ ମଝିରେ ଥୋଇଲି ତାପରେ ଅଣ୍ଡା କେମିତି କରିବି ସେିଏ ତ ଚଢେଇ ବସା ହେଲା ଅଣ୍ଡା ଆଣିଲି ଯୋଉ ସୋଲ କୁ ତମେ ଯେତେବେଳେ ଛଡେଇବ ଗୋଲ ଗୋଲ ସେପ ସବୁ ଗଳି ପଡେନି ଉଡେ ହଁ। ସେଇ ଗୋଲ ଗୋଲ ଚାରିଟା ଆଣିକି ଅଠାରେ ପେଷ୍ଟ କଲି ସେ ଯୋଉ ବସା ଚଢ଼େଇ ବସା ଭିତରେ। ତ ଟିକି ଚଢେଇ କେମିତି କଲି? ଗୋଟେ ଚଢେଇ ଆଣିଲି କାର୍ଟୁନ ଟେ କାଟିଦେଲି ତାକୁ ଚଢେଇ ତାର ଦିଟା ଗୋଡ କରିଦେଲି। ଆଉ ତାକୁ ଏମିତି ଚଢେଇ ଭଳିଆ କାଟିଦେଲି କି ଟିକି ପଟା ଟେ କାଟିକି ସେଇଥିରେ ବସେଇଦେଲି ତାକୁ କଲର ଦେଇଦେଲି ୱାଟର କଲର ତାକୁ ତୁଳିରେ ଦେଇଦେଲି ଆଉ ଗୋଟେ ଚଢେଇ କି ଗଛ ଉପରେ ବସେଇଦେଲି ଯେମିତି କିି ଗୋଟେ ମା ଚଢେଇ ତାର ଅଣ୍ଡା କୁ ଜଗିଚି ଆଉ ଗୋଟେ ଚଢେଇ ତାର ବୁଲୁଚି। ହେଲା ଏମିତି ବାଇ ଚଢେଇ ବି ସେ ଗଛରେ ଝୁଲେଇଥିଲି। ତାପରେ ଆଉ ଏମିତି ବିଭିନ୍ନ ପ୍ରକାରର ଅଛି ସବୁ ପ୍ରକାର। ହୁଁ। ଆଉ ତମେ କ ତମେ କୋଉ ତମେ କୋଉଟା ମାନେ ଚାହିଁବ ଶିଖିବା ପାଇଁ କୋଉଟା ତମ ଇଛା। ଇଛା ହବ କହିଲେ ଆଉ ଗୋଟେ ନ୍ୟୁଜ ପେପର କ୍ରାଫ୍ ଟେ ବି ଅଛି। ସେଟା ବି ବହୁତ ବଢିଆ। ନ୍ୟୁଜ୍ ପେପର ରେ ମାନେ ତମେ ନ୍ୟୁଜ ପେପର କୁ ରୋଲ ମାନେ ତାକୁ ବଳିକିରି ଯେମିତି ଷ୍ଟିକ ଭଳିଆ ବନେଇବ ଅଠା। ଅଠା ଦେଇଦବ ତାକୁ ଏମିତି ବଳେଇଦବ ଷ୍ଟିକ ଗୁଡା କରିଦେଲ ଆଗ ନ୍ୟୁଜ ପେପର ରେ ହେଲା ସ୍ତ୍ରୀ ଗୁଡାକ କରିଦେଲ ମୁଁ ତ ସେଇଥିରେ ଗୋଟେ ଦି ମା ହେଲା ଘର ବନେଇଥିଲି ହେଲା। ଏତେ ସୁନ୍ଦର ଘର ହେଇଥିଲା। ତାକୁ ସମସ୍ତେ ଯିଏ ଆସିବେ କହିବେ ଲୋଭ କରିବେ ଏଇଟା ମତେ ଦିଅ ବୋଲି। ହେଲା ମାନେ ଗୋଟେ ଦେଖ ଯୋଉ ପଟା ଆସୁଚି ଯୋଉ ଗ୍ରୋସରୀ ଆସେ ସେ ପଟା କ ମୁଁ ଫୋପାଡେନି ସେଇ ପଟାରେ ତଳେ ଫାଷ୍ଟ ମୁ ଷ୍ଟିକରେ ମାନେ ଅଠାରେ ଲଗେଇଦେଲି। ତା ଉପରେ ଦି ମା ହେଲା ଘର କଲି ତାପରେ ବାଡ ଦେଲି ଚାରିିକର ବାଲକନି ଭଳିଆ। ହେଲା। ତାପରେ ସେଇଠି କଣ କଲି ସବୁ ଗ୍ରୀନ୍ କଲର ଯୋଉ ଚାର୍ଟ ପେପର କା ଟିକି ଗଛ ବନେଇଲି।
ହୁଁ।
ମେକର ଯେମିତି ବଗିଚା ଥାଏ ଲୋକମାନେ ଯାଇ ବସିକି ଚା ପିଅନ୍ତି। ସେମିତି ଗୋଟେ ଟେବୁଲ କଲି। ହଁ ଦିଟା ଚେୟାର ବି କଲି ଦି ସାଇଡ ରେ ହେଲା ତାପରେ ଛା ତ ହଁ ଉପର ଛାତ ବି ଏମିତି ପକେଇଲି ଆଉ ତଳ ବି ଏମିତି ବାଟ ପଟ ଥିଲା ଆଉ ଗୋଡି ଯୋଉ ଗାଁ ରେ ସବୁ ତ ଏମିତି ମାଟିରେ ପଡେ ଗୋଡି ତାକୁ ସବୁ ଆଣି ଭଲ ଧୋଇକି କଲର ଦେଇକି ବାଟ କଲି ଘରୁ ବାହାରିଲା ବେଳକୁ ଦି ସାଇଡ ରେ ସେ ଗୋଡି ଲଗେଇଲି କଲର ଦେଲି ହେଲା ସେଇଟା ବି ଧର ଆଉ ଗ୍ରୀନ୍ ଗ୍ରୀନ୍ କଲର ସବୁ ମାନେ ଉଲ ଆଣିକି ହେଲା ସେ ଏଇଠି ସବୁ ମାନେ ଯୋଉ ଉ ବଗିଚା ହବ ତଳ ଘାସର ଗାଲିଚା ନା। ହଁ ସେଇ ଗାଲିଚ ରେ ବି ମୁଁ ପକେଇଲି ସବୁ ଗ୍ରୀଲ୍ ଫ୍ରିଲ୍ ପକେଇଲି ଭାରି ନୀଳ ନୀଳ ଦେଖାଉଥାଏ ସେଗୁଡା ସବୁ କଲର କଲି ଆଉ ଏମିତି ବିଭିନ୍ନ ପ୍ରକାର ହଉଛି ଆଉ।
ହୁ ହଁ ତା ସାଇଟ ରେ ଏମିତି ଗାଈ ବାଛୁରୀ ବି କଲେ ଆହୁରି
ହଁ ହଁ ହଁ ଠିକ କହିଛ କିନ୍ତୁ କରିନି ଆଉ ମୁଁ ଯେତିକି ଅଳ୍ପ କରିଥିଲି